ହେଲା ହାଲୋ
ହାଲୋ
ହଁ କହ
ଆଜ୍ଞା କଣ କରୁଛନ୍ତି?
କହୁନୁ
ଆଜ୍ଞା କଣ କରୁଛନ୍ତି?
ଏଇ ଯାଉଛି ଓଳା ଓଳି କରିବି ଆଉ
ହଉ ହଉ ଖାଇ ପିଇ ସାରିଲେଣି?
ହଁ-ହଁ,
ଆଉ ଆଜି ରୋଷେଇ କଣ ହେଇଥିଲା?
ଆଜି ହେଇଥିଲା ଭାତ ଡାଲି ମାଛ ତରକାରୀ ଆଉ
ଆଉ ତମର କଣ ହେଇଥିଲା?
ଆମର ସେଇ ଭାତ ମାଛ ତରକାରି ଆଉ ଆଉ ମାଛ ତରକାରିଟା ସମୟ ସେମିତି ବାହାରେ
ଆମର ସୋରିଷ ମସଲା ତମର? ହେଇଯାଇଛି।
ହାଲୋ ହାଲୋ